ଓ ରାଧେ ରାଧେ ହାଲୋ।
ହଁ ଆଉ କଣ ମ୍ୟାଡ଼ାମ କେମିତି ଅଛନ୍ତି କଣ ଖାଉଛନ୍ତି କଣ କରୁଛନ୍ତି।
ଚାଲିଛି ତ ଖାଇବା ଟା ମୁଁ ଖାଇନି ହଁ ଖାଇଲିି ବିସ୍କୁ ଥିଲି ହାଲୋ ଶୁଭୁନି?
ଏଇ ହଁ ଶୁଭୁଚି ଶୁଭୁଚି ଶୁଭୁ ଶୁବୁଚି।
ହଁ ଓକେ ମୁଁ କ ଖାଇଥିଲି? ହଁ ହଁ ଶୁଭୁଛି ବିସ୍କୁଟ ଖାଇଥିଲି ଏ ପ୍ରଭୁ ହଁ।
ଏଇ ଇଭିନିଂ ଇଭିନିଂ ରେ ବିସ୍କେଟ?
ଖାଇ ନଥିଲି କିଛି ଚଡ଼ା ବିସ୍କୁଟ ଖାଇଥିଲି। କଣ?
ଅ ହୋଉ ହୋଉ ହୋଉ ଠିକ୍ ଅଛି ହୋଉ ଭଲ କଥା।
କାହା ସାଙ୍ଗରେ କଥା ହୋଉଚନ୍ତି?
କାହା ସାଙ୍ଗେ ନାଇଁ କାହିଁ ଆପଣଙ୍କ ସହିତ ତ କଥା ହୋଉଚି ଆଉ କାହା ସହିତ କଥା ହେବି।
କଣ କହୁଛନ୍ତି କିଛି ବୁଝିପାରୁନି।
ମୋଲା ଆ ବି ହଁ କରୁଚନ୍ତି ଆଉ।
ତ କଣ କହୁଚନ୍ତି?
ଆଉ। ହୁଁ ଆଉ କଣ ଆପଣଙ୍କର ଯାଜପୁର ଯୋଉ କୋଉଠି ଯାଜପୁର ବିଲଙ୍କୁ ଅଛନ୍ତି ନା।
ହଁ ଯାଜପୁର।
ହାଲୋ ଯାଜପୁର ଡାକୁନାହାନ୍ତି ବୁଲିବା ପାଇଁ କୁଆଡେ। ମୁଁ ଏ ବୁଲିବା ପାଇଁ
ଯାଜପୁର ମେଘ ହଁ ଆସୁନାହାନ୍ତି। ଯାଜପୁରରୁତ ବୋହୁତ ଜାଗା ଅଛି ଆସୁନାହାନ୍ତି କେବେ?
ହୁଁ କଣ ଖାଇବାକୁ ସ୍ପେଶାଲ ଯାଜପୂରରେ ମିଳେ? ଖାଇବା କଣ ସ୍ପେଶାଲିଟି ମାନେ ସବୁ ଜାଗା ତ କିଛି ନା କିଛି ସ୍ପେଶାଲିଟି ଥିବ ନା।
ନାଇଁ ସେମିତି କିଛି ନାଇଁ ସବୁ ମିଳିବ ଯାହା ଯେ ଯୋଉଟା ଯୋଉଟା ଚାହିଁବ ସବୁ ମିଳିବ।
ମାନେ ମିଳିଯିବ ସବୁ ଗୋଟେ ନା ଥାଏ ଏମିତି କଟକର ଦହିବରା ଆଉ ଏମିତି ଆଉ ସବୁ ସାରା ଜିନିଷ ଥାଏ କେ କେନ୍ଦ୍ରା କେନ୍ଦ୍ରାପଡା ର ରସା ବଳି ଢେଙ୍କାନାଳର ବରା ସେମିତି କିଛି ନାହିଁ? ତାହେଲେ ପ୍ରପର ଯାଜପୁରିଆ ନୁହନ୍ତି ଆପଣ ଆଉ।
ନା ମୁଁ ଆଇଛି ଲଣ୍ଡନରୁୁ ଆଇଛି।
ଯାଜପ ମାନେ ବହୁତ ଭଲ ଭଲ କଥା କଥା କୁହନ୍ତି ତାଙ୍କ ସଂସ୍କୃତି ସଂସ୍କାର ସବୁ ଚଳେଇକି କରନ୍ତି ଆଉ।
ଆପଣ ଓଲଟା ଆଉ। ହଉ ହଉ ଆଉ କଣ କରିବା ଆଉ ଆପଣଙ୍କର କଣ ଚାଲିଛି? ମାନେ କଣ ପଢାପଢି ନା କଣ ନା ଜବ୍ ନା କଣ କରୁଛନ୍ତି?
ମୁଁ ପଢ଼ିନି ଟୋଟାଲ।
କିଛି ବନାନ୍ତି?
ନା।
ହେରା ଆସନ୍ତୁ ଆମେ ପଳେଇଦବୁ ପାଠ କଣ ପଢିବେ କୁହନ୍ତୁ?
କୋଉଠୁ କଣ ପଡେଇବେ ବର୍ଣ୍ଣ ଭୋଧ?
ବର୍ଣ୍ଣବୋଧ ତ ବହୁତ ଉପରକୁ ପଳେଇଲାଣି ତାଠୁ ତଳକୁ ଅଛି କଣ କୁହନ୍ତୁ?
ବର୍ଣବୋଧ ତ ସବୁ ଅଛି ଆଉ ବର୍ଣ୍ଣବୋଧରୁ ଫାଷ୍ଟରୁ ତ ଅ ଆ କତିରୁ ଷ୍ଟାର୍ଟ କରିକି
ନହଲେ ତା ପୂର୍ବରୁ ଅଛିିବି ଅ ଆ ପୁର୍ବରୁ ଗୋଟେ ଜିନିଷ ଥାଏ ନା ବ୍ରହ୍ମ ବିଷ୍ଣୁ ମହେଶ୍ୱର ଖାଲି ଗୋଲ ବିଲେଇବା ସବୁ ଜିନିଷ ଅ
ସେଗୁରା ମୁଁ ସେ କାମ ମୁଁ ସାରିଦେଇଛି।
ମାନେ ବେ ବେସି ଫଣ୍ଡାମେଣ୍ଟାଲ ଠିକ ଅଛି। ନାଇଁ କି ଫାଉ ଫାଉଣ୍ଡେ
ଶୂନ କାମଟା ସାରିଦେଇଛି।
ଆ ଫାଉଣ୍ଡେସନ କୋର୍ସ ଟା କରିଦେଇଛନ୍ତି ଆଉ?
ହଁ ମୋର ସେ ଯୋଉ ଷ୍ଟାର୍ଟ ଟେ ହବ ହବ ଅ ଆ ରୁ ଷ୍ଟାର୍ଟ ହବ।
ଆଗକୁ ଆଉ ଯାଉନାହାନ୍ତି ଆଉ ଅ ଦେଖିବା ପାଞ୍ଚ ଛଟା ଅ ତ କହିଲେ ଷ୍ଟାର୍ଟ କରିବେ ତ ଲେଖିତ ବନା ଦେଖି ଆପଣଙ୍କର ଟାସ୍କ ଅଛି ଅର ଗୋଟେ ଦେଖି ପାଞ୍ଚଟା ଶବ୍ଦ କହିଲେ କେବଳ ଅର?
ମୁଳୁନୁ ତ ପାଠ ପଢିନି କହିବି କଣ?
ଉ କଣ ପାଞ୍ଚଟା ଶବ୍ଦ କହପାରିବେନି ଅ ର? ଅ ହରଟ
ଅରଟ ଏ ହେ ଅରଟ ଅରଟ ଆଉ ଉୁଁ ଏମତି କହିପାରିମି କିନ୍ତୁ ସାଙ୍ଗେ ସଙ୍ଗେ ମ ମନେ ପଡିବନି।
ଆଉ
ଅରଟ ଅଠର ହ ଆ ଅକଲ ଏମିତି କିଛି ଥିବ ଆଉ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। ହଁ ହଁ ସରି ମତେ ଗୋଟେ କଲ ଫଲ ଆସିଲା ବୋେ କର ନହିଁ ମାନେ ନେଟୱାର୍କସ ପାଉନି ନା ଶୁବୁ ନଥିଲା ମତେ। ହଁ ଆପଣ ଗୋଟେ କହିଥିଲେ ଅରଟ। ଆଉ?
ହଁ ହଁ ଆସିବ ଆସିବ।
ହଁ।
ଅରଟ ଆଉ
ହସିବେନି ହସିଲେ ସଇଲା।
ହଁ କୁହନ୍ତୁ? ଚିନ୍ତା କରୁଚନ୍ତି?
ନାଇଁ ଚିନ୍ତା ନୁଅ ସିଏ ଯୋଉ ପାଠ।
ନାଇଁ ମୁଁ ଜାଣିକି ଅ ପଚାରିଲି ଯେ। ମୋ ଅନ୍ୟ ସବୁ କିଛି ପଚାରି ପାରିଥାନ୍ତି। ଜାଣିକି ମୁଁ ଅ କରିଚି।
ଅଖ
ଅଖ ଓକେ। ଆଉ?
ଅଖ
ହୁଁ ହୁଁ
ଅଁ ଅରଟ ଅଖ ଏ କେତେ କଥା ତାପରେ ଅଛି କିଏ ମନପକୋଉଚି।
ପାଞ୍ଚଟା ହେଇପାରିଲା ନାହିଁ ପୁଣି ବର୍ଣ୍ଣବୋଧର ପ୍ରଥମ ଅକ୍ଷର।
ଅଠର, ଅଖ, ଅର ଅରଟ
ଆମର ଦିଟା କହିଲେ।
ହଁ। ଅଖ ଅରଟ ହଠର
ହୁଁ କଣ ଅରଟ, ଅଖ, ଆଉ ଗୋଟେ କଣ କହିଲେ?
ଅଠର ହବବି? ଅ
ଅଠର ତାପରେ ଅଠାଅଶୀ ଅଠେଇଶି ଅଠାବନ ଏଇଟା ହବନି। ନାଇଁ ନାଇଁ କେବଳ କୁହନ୍ତୁ?
ନାଇଁ ଏତେ କନଫ୍ୟୁଜ କରନ୍ତୁନୁ ସେ ପାଠରେ ଆଉ ନାଇଁ ତା ଇଏ।
ଦେଖିଲେ ଅ ଦେଖିଏ ସମସ୍ ଆମେ ସାଙ୍ଗେ ସାଙ୍ଗେ କ କହେ କ ସାଙ୍ଗେ ସାଙ୍ଗେ ଫା ଫଟାଫଟ କରିଦେ କିନ୍ତୁ ଅ ନାହିଁ। ହୁଁ କ ସାଙ୍ଗେ ସାଙ୍ଗେ ହେଇଯିବ। କ ରେ କଳ କଳସ କଳ
ହଁ ଅର
କଣ ଅ ତ ଦି ତିନିଟା ବି କହିପାରିଲେ କହିନାହାନ୍ତି। ଛାଡନ୍ତୁ ମୁଁ ଆପଣଙ୍କୁ କମ୍ପ୍ଲିଟ କରିଦଉଚି। ଅ ରେ ଗୋଟେ ଅଟା
ଅଟା ତ ଆକାରରେ ବସୁଚି ଏମିତି କଲେ ତ ମୁଁ ବସିକି ଅଧା ଗପିଦେମି।
କେବଳ ଅ କାର?
ଓ ଏମିତି କଲେ ତ ସେଥିରେ ବହୁତ କିଛି କଥା ତାରେ କହିଦେମି ମୁଁ କହିଲି ଖାଲି ଅବନା ଅକ୍ଷର ଟା କହୁଚନ୍ତି।
ଦେଇ କହିଲେ ଅ ସେ ଆ କର ମିସେଇକି?
କନ କହିଲେ?
ଆ ହଁ ସବୁ ମାତ୍ରା ମିଶେଇକି କୁହନ୍ତୁ?
କୁହନ୍ତୁ ମାତ୍ରା ମିଶେଇ କି ଦେଖିଆ
ଆ ଆ କାର ମିଶେଇ କିଲେ ବି ହେବ
ହଁ ଆକାର, ହର୍ଷଇ କାର, ଦୀର୍ଘଇ କାର ଯାହା ମିଶୁ
ଅଖ, ଅଟା, ଅରଟ, ଅ
ଆଁ
ତିନିଟା
ହୁଁ ହଁ ଅଟା ତ ମୁଁ କହିଛି ଦିଟା ତିନିଟା
ଅଜା
ଚାରିଟା
ଉଁ ଉଁ
ଆଜ୍ଞା
ହେଇଗଲା ଚାରିଟା ହେଇଗଲା ପାଞ୍ଚଟା ବି କରିପାରିଲେ ନାହିଁ ଆଉ ଗୋଟେ ମୁଁ ମିଶେଇ ଦଉଚି ଆପଣଙ୍କ ପାଇଁ
ତିତ ଭବିଷ୍ୟତ
ବାସ୍ ଗୁଡ଼ ଅଉ ସେ ତ ବଢିଆ ବଢିଆ ଅତୀତ ଅତୀତ ଭଲ ଲାଗିଲା ୱାର୍ଡ ଟା ଏଇଟା ନିଜ ମନରୁ ଶୋଷି କି କାଢ଼ିଲ ଆସୁ ଆସୁ ଫ୍ଲୋ ଫ୍ଲୋରେ ଗୋଟେ କଥା ଆସ ଲା ଆଜି ଆଉ
ହୁଁ।
ଆଉ। ଓ ଅତୀତକୁ ନେଇକି ହସିଥାନ୍ତୁ, ବୁଝିପାରିଲେ।
ହଁ।
କଣ କରିବା ଆଉ। ଆସିବେ କେବେ ଟିୁସନ ନବା ପାଇଁ ଆସିଲେ ଆ ମତେ ଫୋନ କରିବେ ମୁଁ ଆପଣଙ୍କୁ ଟିଉସନ କରେଇବି। ବୁଝିପାରିଲେ, ଆଁ। ଆଉ ବହୁତ ମ ମ ଫାଷ୍ଟ କ୍ଲାସ ଷ୍ଟୁଡେଣ୍ଟ କ ନେଇକି ଛାଡିବେ ଏମି
ବିନା ବିନା ବିନା ମନିରେ ମୁଁ ଟିଉସନ ହେବି ସରୀ ବିନା ପଇସାାରେ ମୁଁ ଟିଉସନ ହେବି।
ବିନା ପଇସାରେ ଟିଉସନ୍ ହେବାକୁ ହେଲେ ଏ
ଫାର୍ଷ୍ଟ ମୁଁ ବିନା ପଇସାରେ ଟିଉସନ ହେବି ମୋ ପାଠ କମ୍ପ୍ଲିଟ ହେଲେ ଯାଇକି ପଇସା ଦିଆହବ। ପାଠ ଯେପର୍ଯ୍ୟନ୍ତ କ୍ଲିୟର
କେତେ ଟଙ୍କା ଆଛା ଆପଣଙ୍କ ପାଠ କମ୍ପ୍ଲିଟ କେତେ କେ କେତେ କଣ ଦେଇପାରିବେ କୁହନ୍ତୁ।
ପାଠ କମ୍ପ୍ଲିଟ କରେ ଦେଖିକି ମୁଁ ମୁଁ ଯେତିକି ଦେଇପାରିବି।
ଶହେ ଟଙ୍କା।
ନା ଶହେ ଟଙ୍କା ଏତେ ପାଠ କମ୍ପ୍ଲିଟ କରିବି ଶହେ ଟଙ୍କା ଦେମି।
ଲକ୍ଷେ।
ନାଇ ଲକ୍ଷେ ମୁଁ ଦେଇ ପାରିବିନି ଯୋଉଟା ସତ କଥା ଆଉ। ମାଷ୍ଟର ହ ହ ମାଷ୍ଟର ହ ହ। ଏ ଯଉ ପାଠ ପଢେଇ ଯଦି ଲକ୍ଷେ ନେବେ ତାହେଲେ ମୁଁ ପଳେଇବି ଯାଉଚି ଶିଶୁ ମନ୍ଦିର। ବାର ହଜାର ଟଙ୍କା ଦେବି ବର୍ଷକୁ। ଆହାଁ ଏହିଁ ପାଠ କମ୍ପ୍ଲିଟ୍ କରିଦେଇ ପଳେଇ ଆସିଲି ଇହିଁ।
କାଇଁ ଶିଶୁ ମନ୍ଦିର କଁ ଭଲଟ୍ ଭଲ୍ ଟିଚର୍ ନାହାନ୍ତି ନା କଁ କି କଥା। ଭାଇ ଦେଖ ମୁଁ ଗମେଣ୍ଟରେ ଚାକିରି କରିଛି।
ବାର ଅଷ୍ଟା ଛୟାଲବେ ହେଲେ ମୁଁ ମିନିମମ ଆଠ ଆଠ ବର୍ଷ ପାଖାପାଖି ପଢେଇମି।
ଆଠ ବର୍ଷ ପଢେଇବେ।
ହୁଁ।
ଆଠ ବର୍ଷେରେ ଆପଣ ପୁରା ସବୁ କୋର୍ସ୍ ସାରିଦେବେ କଁ ଗ୍ରାଜୁଏସନ୍ ନା ପୋଷ୍ଟ ଗ୍ରାଜୁଏସନ୍ କୋଉ କୋର୍ସ କରିବେ। ଏତେ ବର୍ଷ ପ
ଅ ଆ ଅ ଆ ପଢିଆକୁ ଯିମି ବା।
ଅ ଠୁ କ୍ଷ
ନେ ଗୋଟେ ଗୋଟେ ଲେଟର ବି ଛବିଶଟା ଲେଟର ହଉଚି ପଚାଶଟା ଲେଟର ହଉଚି ଟୋଟାଲି। ପଚାଶ ଲେଟରକୁ ଗୋଟେ ବର୍ଷ ଦି ଆଁ ହଁ ସରି ବାଉନଟା ହଁ ବାଉନଟା ମିଶାନ୍ତୁ। ଅନା ପଚାଶଟା ଏ ବାଉନଟା ଲେଟରକୁ ଆପଣ ଯଦି ଦି ବର୍ଷ କରିବେ ଯଦି ଗୋଟେକୁ ଦି ବ ଦିଥର ପଇଲେ ତାହେଲେ କେତେ। ଆମୁକୁ କୋଡିଏ କୋଡିଏ ବର୍ଷ ନେବେ।
ଏତେ ଗୁ ଏତେ ବି ଗଧ ହବନି। ଏତେ ଗଧ ଭାବନି କମ୍ପ୍ଲିଟି କରିଦେବି ଗୋଟେ ମାସ ଲାଗିବ କମ୍ପ୍ଲିଟି କରିଦେବି। ଏହେଁ।
ଠିକ୍ ଅଛି ଆଉ ନେକ୍ସଟ୍ ଟାଇମ୍ ଆପଣ ଟିଉସନ ନେବେ ମୋ ଠୁ ମୁଁ ଦେବି ଆପଣୁଙ୍କୁ ଠିକ୍ ଅଛି।
ଉଁ ହୁଁ।
ହ ହଉ ଠିକ୍ ଅଛି ମ୍ୟା ମୁଁ ଟିକେ ଖାଇକି କଁ ଆସେ ଜୋର ଭୋ କଲାଣି ଆପଣ ବିସ୍କେଟ୍ ଖାଇଛନ୍ତି ଖାଲି ଖାଲି ଖାଇକି ଆସିଛନ୍ତି ଏ ଘରେ କଁ ଆଣିଛନ୍ତି ଟିକେ ଖାଇଦବା ଟିକେ। ଡାକୁଛନ୍ତି ଖାଇଆ ପାଇଁ ଠିକ୍ ଅଛି ହଉ।